ହ୍ୟାଲୋ ହଁ କଣ କହୁଛ। ହଁ ଏଇ ବସିଥିଲି ଟିକେ ତମେ କଣ କରୁଛ।
ଉଁ ଏ ମାର୍କେଟ ଯାଇଥିଲି ଏବେ ଆସିକି ବସିଛି ଘରେ ଆଉ
ଖାଇସାରିଲାଣି।
ହଁ ଖାଇସାଇଲେଣିି ମାର୍କେଟ ଯାଇଥିଲି ତ ଖାଇକି ପଳେଇ ଆସିଲୁ ସେଆଡେ ଆଉ।
ଓହୋ ଆଜି କଣ ନାଇଁ ମୁଁ ଖାଇନି ଖାଇବି ତ। ଆଉ ଆଜି କଣ ତରକାରୀ କରିବା କିଛି ଭାବିଛୁ କି ନାଇଁ।
ତରକାରୀ କରିବାକୁ ରାତିରେ ନା ସିଆଡେ ଖାଇଦେଇକି ପଳେଇ ଆସୁଛି ଆଉ କଣ କରିବି।
ଓହୋ ଆଉ ହଁ ଆଉ କଣ କେମିତି ରୋଷେଇ ବାସ ସବୁ ଜାଣିଛ। ନାଇଁ ମୁଁ କରିନି ଏବେ ଯିବି ପୁଣି କରିବି ଆଉ।
ଆଉ କଣ ଅଫଲାଇନ
ଏବେ ଯିବି କରି ତମ ନା ନା ଅଫଲାଇନରେ ନା ତମେ କରିସାରିଲନି।
ନା ଆଣିନି ଅଛି ଶାଢୀ ଗୋଟେ ଦିଟା ଦେଖିବା ଯଦି ଏଇ ଯୋଉ ଗରମ ତ ପ୍ରବଳ ହଉଛି। ଯଦି ଗରମ ଟିକେ କମିବ ତ ଶାଢୀ ଫାଡି ଦେଇ ପିନ୍ଧିକି ଦେଇ ଫଟୋ ଉଠେଇବ ମଣିଷ। ଆଉ ଗରମ ଜୋର ହେଲେ କିଏ ପିନ୍ଧିବ ସେଗୁଡା।
ସେଇଟା ବି ସାତ କଥା। ମୁଁ ବି ଭାବୁଛି ଡ୍ରେସ ଆଣିବି ବୋଲି ପୁଣି ଭାବୁଛି ଦେଖିବା କଣ ହେଉଛି ଆଉ।
ଓହୋ କଣ ତ ସମ୍ବଲପୁରୀ ଆଣିବ ନା?
ହୁଁଁ ଭାବୁଛି ସମ୍ବଲପୁରରେ ଆଣିବି। ତମେ କଣ କେମିତି ଶାଢ଼ୀ ଫାଢ଼ ଆଣିଚ? ଅନଲାଇନ ରେ ମଗଉଚ?
ହଁ ସେଇଟା ବଢିଆ ଲାଗିବ।
ଆଉ ତାହାଲେ ସେଇଟା ନହେଲେ ଯିବା ଯିବା ଆଣିମି ଆଉ। ଓହୋ ତାହେଲେ ସେଇଟା ନହେଲେ ଆଣିବି ଭାରି ଆଉ।
ହଁ ହଁ ଆଜିକାଲି ଯୋଉ ନୂଆ ଷ୍ଟାଇଲ ଆସୁନି ଏଇ ବେକରେ ବନ୍ଧା ଭଳିଆ
ହଁ ହଁ
ହଁ ସେଇଭଳିଆ ର ଗୋଟେ ନେଇ ଆଣିବ ହାତ ଟିକେ କୁଞ୍ଚି କାମ ହେଇଥିବ।
ହୁଁ
ବଢିଆ ଲାଗିବ
ହଁ ଏଇଟା ମତେ ବି ମୁଁ ବି ଭାବୁଛି ସେଇଟା ଆଣିବି ନହେଲେ ଆଉ।
ହଁ
ହୁଁ ଆଉ କଣ କେମିତି ଆଜି ରୋଷେଇ ତ ନାହିଁ ନୁହେଁ କି।
ଆଜି ତ ରୋଷେଇ ନାହିଁ ଆଉ ସେଆଡୁ ଖାଇ ଦେଇେଇକି ପଳେଇ ଆସିଛୁ ଆଉ ଦୋସା ବରା ସିଙ୍ଗଡା। ଆଉ ଘରେ କିଏ ଖାଇବ।
ହଁ। ଆଉ କଣ କେମିତି ରୋଷେଇ ବାସ ତ ତଥାବି କଣ କଣ ମୁଁ ରୋଷେଇ କରିବି। କରିନି ପରେ ପୁଣି କରିବି ଆଉ। ଏଇ ଟିକେ ବିରିୟାନୀ କରିବି ଆଉ। ତମେ ଜାଣିନ ବିରିୟାନୀ କେମିତି ହୁଏ।
ନାଇଁ ନାଇଁ କେମିତି ଭେଜ୍ କରିବ ନା ନନ ଭେଜ୍ କରିବ?
ନା ନା ଭେଜ୍ କରିବି।
ହଁ କେମିତି କର କହିଲ, ତାହେଲେ ଭେଜ ବିରିୟାନୀ ଟା।
ଯୋଉ ଭଳିଆ ଗରମ ହଉଛି, ଫୁଣି ଟିକେ, ଇଏ କରିବାକୁ ପଡିବ ଆଉ। ଭେଜଟା ଆଳୁ ହେରିକା ସବୁ ଛାଣାଛୁଣା କରିଦେବା, ମାନେ ଆଳୁ, ତୁମେ ଯାହା ଯାହା ପକାଇ ପାରିବ। ଆଳୁ ହଉ, ପନିର୍ ହଉ, ହ ଆଳୁ ପନିର୍ ଆଉ, ସେ ଯେଉଁଟା କଣ କହିଲ, ସୋୟାବିନ୍। ଆଉ ବିନ୍ସ ଯେଉଁଟା, ତାପରେ ଗାଜର, ଏଇଟା ସବୁ। ପଡ଼ିକି ହବ, ଆଉ ତା ପରେ ମାନେ ଛାଣା ହେବ ସେଇଟା। ହୁଁ ଛଣା ଛଣି ହେଇକି ବାହାର କରାହେବ, ତାପରେ ସେଠୁ ମାନେ ରାଇସ ଟା ଆମେ ସିଝେଇ କି ତାପରେ ବାହାର କରିବା, ତାପରେ ଏଇ ମାନେ ତର୍ କାରି ଟାଇପ୍ ର କରିଦେବା ପରିବାଟାକୁ।
ଓ ହ।
ପରିବାଟାକୁ ତରକାରୀ ଟାଇପ୍ ର ହଁ ମସଲା ଦେଇକି ତରକାରୀ ଗୁଡ଼ା କରିଦେଇକି ତାପରେ ଆମେ ଇଏ କରିବା ପୁଣି ଯେମିତି ମାନେ କଣ କହିଲ ଯେମିତି ଲେ ଆଉଟ୍ ଲେ ଆଉଟ୍ ଲେଆଉଟ୍ କରିକି କରିବ ଆଉ।
ହଁ ଦହି ଦିଆ ହୁଏ ନା କଣ ବା?
ହଁ ତମେ ଚାହିଁଲେ ପକେଇବ, ନହେଲେ ଏଇଟା ଅପସନାଲ ଟା।
ଓହୋ କିନ୍ତୁ ଦହି ଦେଲେ ଭଲ ଲାଗେ, ବେଶୀ ନାଇଁ?
ହୁଁ ଦହିଟା ଦେଲେ ଭଲ ଲାଗେ। କିନ୍ତୁ, ଦେଲେ ଚଳିବ, ନଦେଲେ ବି ଚଳିବ, ଯଦି ଘରେ ଖାଉଥିବେ ଦେଲେ ହବ।
ହଁ ହଁ।
ନଦେଲେ ବି ହେବ ଆଉ ଆଉ ତମେ କଣ କେମିତି ରୋଷେଇ ସବୁ ଜାଣିଛ?
ହଁ ସେମିତି ତ ସବୁ ତ ରୋଷେଇ କରିଦଉଛି ଆଉ। କୋଉଟା ଭଲ ଖରାପ ନାହିଁ ଯାହା ପାରୁୁଛି ତାହା ଘାଣ୍ଟି ଦଉଛି ଧରିକି।
ଭଲ କରିଛ। ହୁ।
ରଜରେ କୁଆଡେ ବୁଲାବୁଲି କରିବାକୁ ଯିବ କି ନାଇଁ?
ହଁ ବୁଲାବୁଲି ଲେଖିବାକୁ କୁଆଡେ ଯିବା ଆଉ ହେରା ତ କିଛି ମାନେ କଣ କହିଲ ଚିନ୍ତା କିଛି କରିନି।
ଓ ହୋ।
ଚିନ୍ତା କରିବା ଦେଖିବା ଆଉ।
ତମ ସାଙ୍ଗମାନେ ଥିବେ ଫିଲ୍ମ ଫିଲମ ଦେଖି ଯାଉନ।
ହଁ ହଁ ଦେଖିବା ଭାବୁଛି ଯିବି ବୋଲି।
ହଁ ରଜରେ ଦେଖିବା କିଏ ଫିଲ୍ମ ଏଥର ଆସିଛି କେଜାଣୀ ଦେଖିବା। ଭଲ ଗୋଟେ ଓଡିଆ ଫିଲ୍ମଟେ ଦେଖ ଯଦି ଗୋଟେ ଭଲ ଓଡିଆ ଫିଲ୍ମ ଆସନ୍ତା ତାହେଲେ ଗଲେ ଦେଖି କେ ହେଲା।
ହଁ ଦେଖିବା ଓଡ଼ିଆ ଫିଲ୍ମ ଆସିବ ଯିବା ଦେଖିବା ଆଉ।
ହଁ ଏଠି ଅଛି ନା ଭଲ ଯୋଉ ସିନେମା ହଲ୍ ଅଛି ନା ଏଠି।
ହୁଁ ଅଛି ନା।
କେତେଟା ହଲ୍ ଅଛି କହିଲା ଜାଗାରେ?
ଜାଗାରେ ଦୁଇ ତିନିଟା ପାଖାପାଖି ଅଛି।
ଓହୋ ଭଲ ଭଲ ହଲ୍ ଗୁଡା ତମେ ଯାଇଛ କେବେ?
ହ ହୋ।
ହଁ ମୁଁ ଯାଇଛି ଭଲ ଭଲ ମାନେ ଅଛି ତୁମେ ଆସିକି ପୁରା ଆରାମସେ ଶୋଇ ଶୋଇକି ବି ଦେଖିପାରିବ।
ହଁ ହଁ ଏବେ ତ ସେମିତି ସିଷ୍ଟମ ହେଇଗଲାଣି ମୁଁ କେତେ ଦିନ ହେଲା ଯାଇନି ଆଉ ହଲ।
ହଁ ଆମେ ଯେମିତି ମାନେ ବସିକି ଦେଖୁ ସେମିତି ଏବେ ବି ନାହିଁ ଏବେ ତମେ ଶୋଇକି ଦେଖିପାରିବ ଯେମିତି ବସିକି ବି ଦେଖି । ଏବେ ମାନେ ଭଲ ସିଷ୍ଟମ ଟା ହେଇଯାଇଛି ନାଇଁ କି। ଘୁସି
ହଁ ହଁ ହଁ ଆଗରୁ ମୁଁ ମୋ କଲେଜ ଟାଇମରେ ମୁଁ ଯାଇଥିଲି। ତା ପରେବି ଯାଇଚି ବାହାଘର ପରେ ବି ଦେଖି ହେଲେ ଚେୟାର ଥିଲା ମାନେ ବସିକି ଦେଖିପାରିବ। ।
ହଁ ବା ହେତେବେଳ ଆଉ ଏବେ ଯୁଗ ଭିତରେ ବହୁତ ଇଏ ହେଇଗଲାଣି। ବଦଳି ଗଲାଣି ସବୁ କିଛି।
ହଁ।
ସେଇଆ ପା। ଆଉ ତମେ କଣ କେମିତି କୁଆଡେ କଣ ଯିବ? ମୁଁ ଖାଇଥିଲି ଭାତ ଖାଇଥିଲି ଟିକେ ଡାଲି ଟିକେ ଖାଇଥିଲି। ତରକାରୀ ଟିକେ ଖାଇଥିଲେ ଆଜି ତ ସାଧା।
ହଁ ହଁ ହଁ ଆଜି ତ ସୋମବାର ସାଧା ଆଉ।
ହଁ ବା ସାଧାରେ ତ ଭାତ ଟୋଟାଲି ଯାଉନି। ମୂଳରୁ ଯାଉନି ଖାଲି ଏମିତି ଗୋଟେ ଆମେ ଚଳେଇ ଦଉଚୁ।
ହଁ ଆ ସାଧା ଦିନ ପଖାଳ ଖାଇଦଉନ ଦହି ପଖାଳ କରିକି।
ଦହି ପଖାଳ ଖାଇଲେ କିଛି ନୁହେଁ ଯେ କଣ କହିଲ ଦେହଟା ମୋଟା ହେଇଯାଉଚି।
ନା ଦହି ପଖାଳ ଖାଇଲେ କଣ ମୋଟା ହେଇଯିବ କି।
ହଁ ବା ମୋଟା ମାନେ କଣ କହିଲ ଗ୍ରୋଥ୍ କରିଦଉଚି ପୁରା ମୋଟା କରିଦଉଚି ଯେ।
ନା ସଜ ପଖାଳ ଭାତ ପାଣି ପୁରରେଇକି ଦହି ପକେଇକି ଖାଇଦବ କିଛି ନାଇଁ ଭଲ।
ଉଁ ହୁଁ ହଉ ଦେଖିଆ କାଲି ଖାଇବା ଆଉ। ଆଉ କଣ କେମିତି ଦେଖିଆ ଝଡିଯିବି କହିବ ଦେ ଖିଆ। କଣ କେମିତି ଝଡିବି କଣ କେମିତି ଖାଇଲେ।
ଖାଇବ କଣ ସକାଳୁ ଉଠିକି ଡେଲି ଯଦି ଏକ୍ସରସାଇଜ କରିବ। ଉଷୁମ ପାଣି ପିଇବ। ଆଉ ତାପରେ କଣ ଖାଇବା ଖାଦ୍ୟରେ ବି ଧ୍ୟାନ ଦବାକୁ ପଡିବ। ଭାତ ବେଶୀ କ୍ଵାଣ୍ଟିଟି ଖାଇବନି ହଁ। ଭ ତ ଅଳପ ଅଳପ ଖାଇବ ମିଠା ଜିନିଷ ଖାଇବନି। ଛଣାଛଣି ଖାଇବନି। ସାଲାଡ ଉପରେ ଟିକେ ବେଶୀ ଖାଇବ।
ଓହୋ ତଥାପି ମୁଁ କଣ କେମିତି ଖାଇବି?
କଣ ସେ ଭାତ ଖାଇବ ଆଉ କଣ ଭାତ ଖାଇବନି କି। ଭାତ ଭାତ ଖାଇବ ଭାତ ଡାଲି ସନ୍ତୁଳା ଯାହା ହେଇଥିବ ତେଲ ମସଲା ଜିନିଷ ବେଶି ଖାଇବନି। ଆଉ ସାଲାଡ଼ ଟା ବେଶୀ ଖାଇବ। ଆଉ ରୁଟି ଭଜା ଏମିତି ନର୍ମାଲି ତମେ ଖାଇବ ତେଲ ମସଲା ଜିନିଷ ଖାଇବନି। ଛଣାଛଣି ଜିନିଷ ଖାଇବନି ମିଠା ଖାଇବନି। ଏଗୁଡା ଯଦି ଛାଡ଼ିଦବ ଏକ୍ସରସାଇଜ୍ କରିବ ଦେଖିବ ଝଡିଯିବ। ଆଉ ସକାଳୁ ଉଠିକି ଡେଲି ଉଷୁମ ପାଣି ପିଇବ ଲେମ୍ବୁ ଚିପୁଡିକି।
ଉଷୁମ୍ ପାଣି।
ଉଷୁମ ପାଣି ଟିକେ ଲେମ୍ବୁ ଚିପୁଡିକି ଗ୍ଲାସ ଟେ ପିଇଦବ। ତାପରେ ତମ ନିତ୍ୟକର୍ମ ସାରିକି ତାପରେ ତମେ କରିବ ଏକ୍ସରସାଇଜ। କରିବ ଆଉ। ନିହାତି ଅତି କମ ରେ ଅଧ ଘଣ୍ଟେ ଏକ୍ସରସାଇଜ ଯଦି କରିବ ହବ ଡେଲି। ବେଶୀ ନ କର।
ହଁ। ଟିକେ ସମୟ ବାହାର କରିକି ଗଲେ ହେବ ହେବ ନାଇଁ କି। ସକାଳେ ସଧ୍ୟାବେଳେ ଦୁଇ ଟାଇମ୍ ବି ଯଦି କରିବି ଦେହଟା ଝଡ଼ିଯିବ।
ହଁ ସକାଳୁ ସକାଳୁ ଯଦି ଉଠି ପଡିବ ପାଞ୍ଚଟାରୁ ତାହେଲେ ତମେ କଣ ପାଞ୍ଚଟା ରୁ ଉଠି ପଡିଲେ ବି ଧୁଆ ଧୋଇ ହେଇକି ପାଣି ପିଇକି ସାଢେ ପାଞ୍ଚଟାରେ ବି ଏକ୍ସରସାଇଜ କଲେ ବି ସାଢେ ପାଞ୍ଚଟ ର ଛଅଟା ଅଧ ଘଣ୍ଟେ କଲେ ବି ହବ। ସକାଳ ଟାଇମରେ ଥଣ୍ଡା ଟାଇମରେ ଏତେ ବି ଗରମ ବି ଲାଗୁନଥିବ। ଛାତ ଉପରକୁ ତ ପଳେଇବ କରିବ ଏକ୍ସରସାଇଜ ବଢିଆ ହବ ଆଉ।
ହଁ ବା ଆଜିକାଲି ହଁ ଏଇଟା ବି ସତ କଥା କହିଲ।
ହଁ ଏକ୍ସରସାଇଜ କରି ସାରିକି ବି ତମେ ଛାତ ଉପରେ ଟିକେ ବସି ପଡିବ ବଢିଆ ଲାଗିବ।
ହଁ। ଏଇଟା ବି ସତ କଥା କହିଲ ମାନେ ଆଜିିକାଲି ଯୋଗ ନ କଲେ ବା ହବନି।
ନାଇଁ ଏକ୍ସ ହଁ ଏକ୍ସରସାଇଜ ନିହାତି କରିବା ଦରକାର। ଆ ନକଲେ ତ ହେଗୁଡ଼ା ପେଟ ବାହାରି ପଡୁଚି ଆଉ।
ହଁ ପରା ପେଟ ମୋର ତ ବାହାରି ପଡିଛି ଏମତି ଆଉ।
ହଁ ସମସ୍ତଙ୍କର ଆଜିିକାଲି ସମସ୍ତଙ୍କର ପେଟ ବାହାରି ପଡୁଛି ମୋଟା ହେଇଯାଉଛନ୍ତି ବହୁତ ଜଲ୍ଦି। ଆ ତାପରେ ଯୋଉ ଖାଉଛନ୍ତି ଯୋଉ ଚାଉମିନ ରୋଲ ଫାଷ୍ଟ ଫୁଡ ଜିନିଷ ଗୁଡ ଫାଷ୍ଟ ଫୁଡ ଗୁଡା ଖାଇବା କଥା ନୁହଁ।
ହଁ ପରା ହେଲେ କଣ କରିବା ମନଟା ତ ମାନୁନି ଆଉ ଏରା ଖାଇ ହେଇଯାଉଛି ଆଉ। ଏରା ଖାଇଦେଲେ ଏମତି ହଉଛି ଆଉ ହଁ ପା ନଜଗିଲେ ହବନି ପୁଣି ଏରା ଖାଇ ହେଇଯାଉଛି ଏମିତି ସବୁ ଆଉ କଣ କରିବା କେମତି ଝଡ଼ିବି ଏଇଟା ମୋ ମୁଣ୍ଡରେ ଖାଲି ଚାଲିଛି।
ସେଇୟା କର ତମେ ଯୋଉଗୋଡ଼ା ଯୋଉଟା କହିଲି ସେଇଟା ସକାଳେ କଣ କହିଲ ପାଣି ଯୋଉ ଉଷୁମ ପାଣି ପିଇକି ଏକ୍ସରସାଇଜ କରିବ ନା ତାପରେ ଅ ଅଧ ଘଣ୍ଟେ ଘଣ୍ଟେ ଗଲା ପରେ ତମେ କ ଣ କହିଲ ମିଶ୍ରି ପାଣି ପକେଇ ଦେଇଥିବ ଓ ଗୋଟେ ଆସୁଛି ତାଳ ମିଶ୍ରି। ଏ ମିଶ୍ରି ପାଣି ଆଉ ଚିଆ ସିଡସ୍ ନେଇ ଆଣିବ। ଭିଜେଇ ଦେଇଥିବ ରାତିରେ ସେ ପାଣି ଗ୍ଲାସ ଟେ ପିଇଦବ। ପିଇଦବ ତାପରେ ହଁ। ମୁୁଗ ବୁଟ ଏଗୁଡ଼ା ସବୁ ଭିଜେଇକି ଗଜା କରିଦେଇଥିବ।
ହୁଁ ମାନେ ସକାଳୁ କଣ କେମତି ଖାଇବି ଦି ପରେ କଣ କେମିତି ଖାଇବି ରାତିରେ କଣ କେମିତି ଖାଇବି ଦେଖିବା ଟିକେ କହିଲୁ।
ହଁ ସେଇଟା କହୁଛି ପା। ସକାଳେ ତମେ ଏଇଟା ଯୋଉ ଏକ୍ସରସାଇଜ କରିସାଇଲ ନା। ତା ଅଧଘଣ୍ଟା ପରେ ଚିଆ ସିଡସ୍ ପାଣି ପିଇଦବ।
ହଁ।
ବ୍ରସ୍ ଫ୍ରସ୍ କରିକି ଚିଆ ସିଡସ୍ ପାଣି ପିଇଦବ। ତାପରେ ଯୋଉ ମୁଗ ଟ ଏଗୁଡ଼ା ସବୁ ଭୁ ଭିଜେଇକି ରଖିଥିବ ମ୍ ତା ଅଧଘଣ୍ଟେ ପରେ ସେଗୁଡ଼ା ଖାଇଦେବ। ଆ ଖାଇସାଇଲା ପରେ ତମେ ନଅଟା ସାଢ଼େ ନଅଟା କି ଦଶଟା ଭିତରେ ଯୋଉ ଖାଉଛ। ସକାଳ ଜଳଖିଆ ଆଉ ରୁଟି। ଦି ପଟ ରୁଟି ଭଜା ଟିକେ ଖାଇବ ନହେଲେ ସନ୍ତୁଳା ଟିକେ।
ହଁ ମାନେ ତମେ କହୁଛ ଆଇଁହ ଟାକୁ ଛାଡିଦେବି ନା ଆଇଁଶ ଟି
ନା ଆଇଁଷ ଖାଇବ ନା ଆଇଁଷ କଣ ସେମିତି ଆଉ ଯିଏ ଖାଉଥିବ ଛାଡି ହେଇଯିବ କି ନାଇଁ। ଶ ଟା ଖାଇବ ନା ହଁ ଆଇଁଷ ଖାଇବ କିନ୍ତୁ କଣ ହେଲା ମସଲା ତେଲ ଜିନିଷ ଖାଇବନି। ମା ଛ ଖାଇଲ ଯେତ ଚାହିଁବ କଣ କହିଲ ମା ଛ ବେସର ଟା ଖାଇଲେ କିଛି ନାହିଁ ସେଥିରେ ଏତେ ତେଲ ମସଲା ନାହିଁ ଆଉ ମାଛ ଭଜା ବି ଖାଇଲେ ବି ମା ଛ ଭଜା ବି ଖାଇ ପାରିବ ଯୋଉ ପିଆଜ ରସୁଣ ହଁ ପିଆଜ ରସୁଣ ଅଦା ମସଲା ଦେଇକି କଲେ ସେଇଟା ଦେହ ପାଇଁ ଖରାପ।
ସେଇୟା ପା ତେଲ ମସଲା ପା ଦୂରେଇକି ରହି ହେଉନି। ମଟନ୍ ଟା କହୁଛନ୍ତି ବେଶୀ ମାନେ ଚର୍ବି।
ହଁ ଚିକେନ ମଟନ ବି ସେଗୁଡା ବି ବେଶୀ ଖାଇବା କଥା ନୁହଁ।
ହଁ ଚିକେନଟାରେ ଯେତିକି ନାହିଁ ମଟନ ଟାରେ ତାର ଅଧିକ ଅଛି।
ହଁ ହଁ।
ହଁ ପା ମାଛଟାରେ ବି ଏତିକି ନାହିଁ ହେଲେ କଣ କରିବା ଆଉ ସେରା ଦୂରେଇକି ରହିହଉନି ମସଲାରୁ ଆଉ କଣ କେମିତି କରିବା। ତା କେଶରଟା ଖାଇବନି।
କେଶର ଟା ଖାଇବନି ହଁ।
ହଁ ପା ଏରା ଏନ୍ତେ ଏତେ ବାରିକି ରହିଲା ଆସିକି ପାଟିଟା ଆଉ ରହୁଛି କି।
ଯଦି କ ମାନେ ପୁରା କନଷ୍ଟାଣ୍ଟ ଯଦି ଗୋଟେ ବର୍ଷ ଏମତି ହେଇକି ରହିଯିବ ଆଉ ତାହେଲେ ଦେଖିବ ତମେ ମାନେ ପୁରା ଝଡି ଯାଇଥିବ। ବର୍ଷା ପରେ ଯିଏ ଦେଖିବ ତମକୁ ଚିହ୍ନି ପାରିବନି।
ହଁ ବା ଆଜିକାଲି ବା ମୋଟା ହେଲେ ରୋଗ ବାାଗ ମାଡଡି ବଉଚି।
ହଁ ତମେ ପୁରା ବର୍ଷ ଗୋଟେ ବର୍ଷ ପ ମାଇଣ୍ଡ ସେଟ କରିକି ରହିବ ତାହେଲେ ରହିଯିବ। ଗୋଟେ ବର୍ଷ ନହେଲେ ଏ ଛଅ ମାସ ବି ରହିଲେ ବି ହବ। ଛଅ ମାସ ବି ରହିଲେ ବି ଝଡିଯିବ ଦେଖିବ କେତେ ଝଡିଯିବ। ହଁ, ଛଅ ମାସ ବି ରହିଲେ କେତେ ଝଡିଯିବ। ପୁରା ଗୋ ଟେ ମାସରୁ ହିସାବ କରି ନବ ଯେ ସେଇ ମାସରୁ ତମେ ରହିବ କରିବାକୁ ଆଉ ପୁରା ମାଇଣ୍ଡ ମେକଅପ୍ କରିନବ ଯେ ମୁଁ ଏଇ ମାସରୁ କରିବି ହଁ।
ହେଇଆ ପାଟିଟା ବାରିକି ରହୁନି ପୁଣି ମିଠା